ହେଲୋ।
ହ୍ୟାଲୋ। ହ୍ୟାଲୋ ଭାଇ ନମସ୍କାର।
ହଁ ଭାଇ ନମସ୍କାର। ହଁ ଭାଇଲ ମୁଁ ଭଲ ଅଛି ଆଉ ଆପଣ କେମିତି ଅଛନ୍ତି।
ମୁଁ ବି ବହୁତ ଭଲରେ ଅଛି। ଆଉଛି ଆପଣ ଗୋଟେ ପାଗ କେମିତି ଏବେ
ଆଜି ଭାଇ ପାଗ ବହୁତ ଭଲ ଲାଗୁଛି ମାନେ ସବୁଦିନ ଯେପରି ମେଘୁଆ ହଉଥିଲା କି ବର୍ଷା ହଉଥିଲା ଘଡଘଡିଆ ସେମିତି ଆ କହିବାକୁ ଗଲେ ଶୁଖିଲା ପାଗ ଅଛି ଚାରିପଟ ମାନେ କଣ କି ମାନେ ଶାନ୍ତ ଲାଗୁଚ ବିଶେଷ ଚହଳ ପହଳ ନାହିଁ। ଏକଦମ ମନକୁ ଶାନ୍ତ ପରିବେଶ ଶା ଶା ଶର ମାନେ ଶାନ୍ତର ଅନୁଭବ ଦଉଛି
ଆଜି ବଢିଆ ପାଗ ଦେଇଛି ଦୁଇ ଦ ଦୁଇ ଦିନ ତିନି ଦିନ ହେଲାଣି। ପୁରା ବର୍ଷା ହେଇି ରହୁଥିଲା କିଛି ପ୍ୟାଣ୍ଟ ସାର୍ଟ ଶୁଖୁ ନଥିଲା ପ୍ୟାଣ୍ଟ ସାର୍ଟ ରୁ ବହୁତ ଦୁର୍ଗନ୍ଧ ବାହାରୁ ଥିଲା ଆଜି ଯାଉ ଆଟଲିଷ୍ଟ ଟିକେ ଶୁଖିଯିବ
ଭାଇ ଆମକୁ ନିଜେ ଦିନ କପ ଜୀବନରେ କପଡା ବ୍ୟବହାର କରିବା ନିହାତି ଜରୁରୀ ଯଦି ଆମର କହିବାକୁ ଗଲେ କହଣ କି ତାକୁ। ସଫାସୁତୁରା ନ ରଖିବ କେମିତି ହେବ ଦେଖୁ ସଫାସତା ରଖିବା ଖାଲି ସଫା କରିଦେବ କିଛି କଥା ନାହିଁ ତାକୁ ଯଦି ଘରେ ଶୁଖିବା ଖରା ବାଜି ବନି ତାହାଲେ ଶୁଖିବ କେମିତି ନ ଶୁଖିଲେ ଆମେ ବ୍ୟବହାର କରିପାରିବୁ କି
ସେଇଟା ଯଦି ନ ଶୁଖିବ ତାହେଲେ ଦୁର୍ଗନ୍ଧ ବାହାରିବେ ଦୁର୍ଗନ୍ଧ ବାହାରିଲେ ଯାହା ପାଖରେ ବସିବା କି ଯାହା ସାଙ୍ଗରେ କୁଆଡେ ବୁଲିବାକୁ ଯିବା କି କାହା ସାହିରେ କଥାବାର୍ତ୍ତା ହେଲାବେଳେ। ସେ ଦୁର୍ଗନ୍ଧ ତାଙ୍କ ତାଙ୍କ ନାକରେ ବାଜିବ ଏବଂ ସେମାନଙ୍କର ଆମ ପ୍ରତି ଗୋଟିଏ ଖରାପ ଭାବନାମ୍ ଜାଗି ଉଠିବ ତାଙ୍କ ମନରେ।
ହଁ ତାଙ୍କ ମନରେ ଏ କଥା ଆସିବ ଯେ ଏହାର ପରିଷ୍କାର ପରିଚ୍ଛନ୍ନ ବୋଲି କିଛି ମାନବିକତା ନାହିଁ। ସେ କେବଳ ଅପରିଷ୍କାର ରହୁଛି କିନ୍ତୁ ପରି ଯଦି ସେମିତି ଅଛି ବୋଲି ସାମ୍ନା ବାଲାକୁ କିଏ ହେଲେ ବୁଝେଇପାରିବ ଭାଇ।
ନିଶ୍ଚୟ ନିଶ୍ଚୟ ସେଟା ସମସ୍ତେ ବୁଝିବେନି।
ଏ ବର୍ଷା ପାଗ ଯେତିକି ଭଲ ସେତିକି କି ଖରାପ ଏଇକା ମାନେ କଣ କି ଏଇ ମାନେ କଣ କି ପ୍ରାୃତିକ ବିପର୍ଯ୍ୟୟ ସୃଷ୍ଟି କରିଦିଏ ମାନେ କଣ କି ଅ ମାନେ କେ ଯେତେବେଳେ ଅଦିନିଆ ଭାବରେ ବର୍ଷା ବର୍ଷିଯାଏ କିନ୍ତୁ ଫାଇଦା କଣ ଅଛି ନା ଧା ମାନେ ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ ହେଇପାରିବ ବର୍ଷା ଯୋଗୁ। ଯଦି ବର୍ଷା ପାଣି ପଡେ ତାହେଲେ ହିଁ ବିଲରେ ଧାନ, ଗହମ, ମକା, ବାଜରା ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ କରୁ। ଆଉ ତା ସେଇ ଖାଦ୍ୟକୁ ଆମେ ଭକ୍ଷଣ କରୁ। ଟିକନିକ ଖାଲି ଫାଇଦା।
ଆଜ୍ଞା ଆଜ୍ଞା ସେ ଯେମିତି ଆପଣ କହିଲେ କି କୃଷକ ମାନେ ବର୍ଷାକୁ ଚାହିଁ ରହିଥାନ୍ତି। ଏବେ ଟିକେ ବର୍ଷା ତାହେଲେ ସେମାନେ ନିଜର ବିଲରେ କାମ ଷ୍ଟା ଆରମ୍ଭ କରିଦେବେ। କିନ୍ତୁ ଟିକିଏ ବର୍ଷାର ଅଭାବ ଅଛି, ବର୍ଷା ପାଗ ବର୍ଷା ପାଗ ଦେଇକି ଅଛି କିନ୍ତୁ ବର୍ଷା ହେଉନାହିଁ କିନ୍ତୁ-ଉ-ଉ
କହିଲାବା
କିନ୍ତୁ ବର୍ଷା ଦିନର ବର୍ଷାକୁ ଭରସା ନାହିଁ। କେତେବେଳେ ବି ଅଦିନିଆ କେତେବେଳେ ଆସେ ଆସିବ ବର୍ଷା ଝାଡି ଦେଇଯିବ, ଆଉ କେତେବେଳ ବହୁତ ଲୋକଙ୍କ ପାଇଁ ସେଗୁଡା ପୁରା ବହୁତ ବିପଦ ବି ଆଣିପାରେ।
ଠିକ କଥା କହିଲେ ଭାଇ ମାନେ। ପ୍ରତ୍ୟେକ ଜିନିଷର ଅପକାରିତା ଏବଂ ଉପକାରିତା ଥାଏ। ସେହିପରି ବର୍ଷା ପାଗରେ ବି କିଛି ଅପକାର ରିତା ଏବଂ ଉପକାରିତା ଅଛି।
ଆଜ୍ଞା ନିଶ୍ଚୟ ନିଶ୍ଚୟ। ଆପଣ ତ ଜାଣିଥିବେ ଆ ଯେମିତି ଖରା ଟାଇମରେ ଆମ ଖରା ସମୟରେ ଆମର ମକ ମକର ସଂକ୍ରାନ୍ତି-ଇ-ଇ-ଇ ଶୀତଳ ସ-ସ ସରି ଶୀତ ସମୟରେ ଯେମିତି ମକର ସଂକ୍ରାନ୍ତି ହୋଇଥାଏ। କିଆ ବହୁତ ପ୍ରକାର ପର୍ବ ପର୍ବ ପର୍ବାଣି ହୋଇଥାଏ ଶୀତଋତୁରେ। ସେମିତି ବର୍ଷାଋତୁରେ ଆମର କଣ ପର୍ବ ପର୍ବାଣି ଅଛି ଆପଣ କହିପାରିବେ କି?
ବର୍ଷା ଋତୁରେ-ଏ-ଏ-ଏ ଭାଇ ମୋର ବିଶେଷ ଜାଣିବା ହିସାବରେ କଣ କି-ଇ-ଇ-ଇ ଗଣେଶ ପୂଜା ହଉଛି କି-ଇ-ଇ-ଇ ଗଣେଶ ଚତୁର୍ଥୀ କି ଅନ୍ୟ ଯେପରି ଅ-ଅ-ଅ-ଅମ୍ ଆଉ କଣ ହଉଛି ଆ-ଆ ଭାଇ ମୁଁ ଜାଣିଛି ଗଣେଶ ପୂଜା ହଉଛି ବୋଲି। ଆଉ କିଛି ହଉଛି ବୋଲି ଯଦି ଆପଣ ମତେ କହିଦିଅନ୍ତୁ ନହେଲେ ଭାଇ।
ରଥଯାତ୍ରା।
ଚି ହଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଉମ୍ ଶ୍ରୀମନ୍ଦିରରୁ ରଥଯାତ୍ରା ଆରମ୍ଭ ହୁଏ ଗୁଣ୍ଡିଚା ମନ୍ଦିର ଯେ ଗୁଣ୍ଡିଚା ଆ-ଆମ୍-ମ୍ ମାନେ କଣ କି ଯାତ୍ରା ଯାଏ ଯୋଉଠି ତାଙ୍କ ମାଉ ଉସୀ ରୁହନ୍ତି, ସେପଟ ସେ କିଛି ଦିନ ରହିଲା ପରେ ବାହୁଡା଼ ଯାତ୍ରା କରନ୍ ନ୍ତି ସେହି ସମୟରେ ରଥଯାତ୍ରା ହଁ ସେଇଟା ତ ଆମ ଓଡ଼ିଶାର ଏବଂ ବିଶ୍ୱର ସବୁଠୁ ବଡ଼ ପର୍ବ ଭାବରେ ଜଣାଶୁଣା।
ଁ ନିଶ୍ଚୟ ନିଶ୍ଚୟ ଯେମିତି କିି ମା ସେ-ଏ-ଏ ଯୋଉଁ ମ ଜଗନ୍ନାଥ ମହା ମହାପ୍ରଭୁ ତାଙ୍କ ଭାଇ ଭଉଣୀଙ୍କ ସହିତ ତାଙ୍କ ମାଉସୀ ଘରକୁ ଚାଲିଯାନ୍ତି ଆଠ ନଅ ଦିନ ପାଇଁ। ପୁଣି ଥରେ ବାହୁଡି ଆସନ୍ତି ମା ଲକ୍ଷ୍ମୀଙ୍କର ଡାକରା ପାଇଁ। ମା ଲକ୍ଷ୍ମୀ ରସଗୋଲା ନେଇକି ଯାଆନ୍ତି ଆପଣ ଜାଣିଥିବେ।
ମହାଲକ୍ଷ୍ମୀ ହଁ ମହାଲକ୍ଷ୍ମୀ ରସଗୋଲା ନେଇକି ଯାଆନ୍ତି।
ତାପରେ ବହୁତ ପ୍ରକାର ପୂଜା ବିିଧି ହୁଏ। ତାପରେ-ଏ-ଏ ଏ କଣ ଚାହାଣୀ ବେଦୀରୁ ଅ-ଅ-ଅ ଲ ମହାଲକ୍ଷ୍ମୀ ମା ଦେଖନ୍ତି, ତାପରେ ଜଗନ୍ନାଥଙ୍କୁ ଦର୍ଶ ନିମନ୍ତ୍ରଣ ଦିଅନ୍ତି ନି ନିଜ ଗାଦିକୁ ଫେରି ଆସିବା ପାଇଁ, ସେଇଭଳି ପର୍ବପର୍ବାଣି ସେଇଭଳି ମାନେ କିଛି ଆମର ରିଚୁଆଲସ ରହିଛି।
ହଁ ଆଉ ଭାଇ ସେ ସମୟରେ ପୋଡ ପିଠା ହୁ-ହୁ-ହୁ ହୁଏ ପରା ମାନେ ମହାଲକ୍ଷ୍ମୀ କଣ କି ତାଙ୍କ ଅନ୍ନଶାଳାରେ ପୋଡ ପିଠା ତାପରେ ବିଭିନ୍ନ ପ୍ରକାର ମାନେ ଛପନ ପ୍ରକାର ଭୋଗ କରିକି ମା ଜଗନ୍ନାଥଙ୍କୁ ପରଷ ଦିଅନ୍ତି।
ହଁ ହଁ ମୁଁ ଶୁଣିଛି କିନ୍ତୁ କେତେବେଳେ ଦେଖି ନାହିଁ କି ଜାଣି ନାହିଁ ଠିକ ସେ। ଶୁଣିଛି ହଁ ମୁଁ ବି ଶୁଣିଥିଲି ଆଜ୍ଞା। କିନ୍ତୁ ମୁଁ ଦେଖିନି କି ଜାଣିନି କେତେବେଳେ କଣ ଆକ୍ଚୁଆଲି ମାନେ ପ୍ରକୃତରେ ସତ କି ମିିଛ ସେଇଟା।
ହଁ ଆମ ଓଡିଶାଙ୍କର ସବୁଠୁ ପ୍ରିୟ ମିଠା ଯୋଉ ମିଠା ଜାତୀୟ ଖାଦ୍ୟ ମାନେ ଛେନାପୋଡ଼ ପୋଡ଼ପିଠା ରସଗୋଲା ଏହାକୁ ପ୍ରତ୍ୟେକ ଓଡ଼ିଆ ନିଜ ମନ ପ୍ରାଣୟ ଆବେଗରୁ ଅତ୍ୟନ୍ତ ଅତ୍ୟନ୍ତ ଭଲ ପାଆନ୍ତି।
ହଁ ହ।
ରସଗଲା ମାନେ ଆମର ଛନା ଆପଣ ମାନେ ଆମର ସେଇ ମିଠା କୁ ସମସ୍ତେ ମନ ହରିବା ଯାଇ ଖାଆନ୍ତି ସେଇ ମିଠା ପ୍ରତି କାହାର ଅନା ଗ୍ରହ କେବେ ଥିବାର ମୁଁ କେବେ ଜାଣିନି।
ଅନାଗ୍ରହ ତ କାହାର ନାହିଁ କିନ୍ତୁ ସେଇ ରସଗୋଲ୍ଲା ଛେନାପୋଡକୁ ଏବେ ଛେନାପୋଡ ଆମର ଆଣ ଜାଣିଥିବେ ନୟାଗଡ଼ ରେ ବହୁତ ପ୍ରସିଦ୍ଧ। ଛେନାପଟ ସେଠାରେ ପୁରା ପୁରା ପୁରା ମାନେ ପିଓର ଫର୍ମାଟ ରେ ଛେନାପୋଟ ମିଳିଥାଏ ତାପରେ ରସଗୋଲାକୁ ଆଜି ଏବେ ତ ଆମର ୱେଷ୍ଟବେେଙ୍ଗଲ ୱେଷ୍ଟବେେଙ୍ଗଲ ତ କହୁଛି ଆମର ରସଗୋଲା ଆମ ଠାରୁ ଜାତ ହେଇଥିଲା ବୋଲି।
ହଁ ମାନେ ବଙ୍ଗାଳୀ ଲୋକ ଯେତେବେଳେ ହଁ ବଙ୍ଗାଳୀ ଲୋକ ଯେତେବେଳେ କୁହନ୍ତି ରସଗୋଲା ଆମର ସେଇ ଟାଇମ ରେ ଓଡିଆଙ୍କ ରକ୍ତ ଟିକେ ଗରମ ହେଇଯାଏ।
ହଁ।
ସେଇଟା ହେଲେ ବ ସେମିତି କିଛି ନୁହଁ କହଣ କି ଆମ ଓଡିଶାର ଖାଦ୍ୟ ମାନେ ସାରା ବିଶ୍ଵ ଲୋକ ଭ ମାନେ କହ କି ଖାଇପାରିବେ ସେମିତି କୌଣସି ବାଛ ବିଚାର କରାଯାନି ଖାଦ୍ୟ ତ ସମସ୍ତଙ୍କର ଅଧିକାର ନା ସେଥିରେ ଆମର ତମର କଣ ଫରକ ପଡେ ଭାଇ।
ଏ ବାଛ ବିଚାର ଆମର ନାହିଁ କିନ୍ତୁ ଭୌଗୋଳିକ ଅନୁସାରେ ଯୋଉ ଟ୍ୟାଗ ଟି ଦିଆଯାଏ ସେଇ ଟ୍ୟାଗ ସେଗୁଡିକରେ ଆମର ଓଡିଶାର ନାମ ବି ଆସିବା ଦରକାର। ସେଥିପାଇଁ ଆମର ଓଡିଶାର ଯେତିକି ଜ୍ାନ ଜ୍ଞାନ ଭିତ୍ ଅଛନ୍ତି ସମସ୍ତେ ଅଛନ୍ତି ସମସ୍ତେ ସେଇଥିପାଇଁ କନ୍ଦଳ ଲାଗନ୍ତି ତାଙ୍କ ତାଙ୍କ ଭିତରେ ଯେ ଆମର ଏଇ ଯଆଟଆ ଆମକୁ ଦରକାର। କଣ ପାଇଁ ଏଇ ଜିନିଷ ଗୁଡାକ ପ୍ରସିଦ୍ଧ ହେଲେ ବିଶ୍ ପ୍ରସିଦ୍ଧ ବିଶ୍ଵରେ ସବୁ ଲୋକ ଆମ କଥା ଜାଣିବେ।
ଠିକ କଥା ଭାଇ କହିଲେ। ଆଉ ଭାଇ ମକର ସଂକ୍ରାନ୍ତି ବିଷୟରେ ଆପଣ କିଛି ଜାଣିଛନ୍ତି କି ମତେ ସଂକ୍ଷିପ୍ତରେ କିଛି କହିଦିଅନ୍ତୁ। ଟିକ ଶୁଣିବି।
ମତେ ତ ମକର ସଂକ୍ରାନ୍ତି ସେ ମକର ଚାଉଳ ଯୋଉ ବନାଯାଏ ସେଇଟା ବହୁତ ବଢ଼ିଆ ଲାଗେ ସେଇଟା ଖାଏ ପୁରା କଞ୍ଚା ଚାଉଳରେ ଗୁଡ ପକାଇ କଦଳୀ ପକେଇ ସବୁ ପ୍ରକାର ନଡିଆ ପକାଇ ଆଉ ସେଇଟା ପ୍ରସ୍ତୁତ କରାଯାଏ। ଆଉ ସେଇଟା ଖାଇବାକୁ ବହୁତ ବଢିଆ ମଜା ଲାଗେ।
ଭାଇ ମହୁ ବି ମିଶା ହଉଛି ତ।
ହଁ ମହୁ ବି ମିଶା ହାଉଛି।
ହୁଁ। ତାପରେ ସେଇ ସମୟରେ ଭାଇ ଆମେ ଗୁଡି ବି ଉଡାଉନା ମକର ସଂକ୍ରାନ୍ତି ସମୟରେ? ହଁ ଆଉ ପଡିଆରେ ସାଙ୍ଗସଥି ସମସ୍ତେ ମିଶିକି ଗୁଡେଇ ଉଡେଇବୁ ଖେଳକୁଦ ଚାଲିବ ହସ ଖୁସି ସେଇ ସମୟର ଭାଇ ମଜା ହିଁ ଅଲଗା ଥାଏ।
ହଁ ହଁ ନିଶ୍ଚୟ ନିଶ୍ଚୟ ଯେମିତି ଆପଣ ବି ଶୁଣିଥିବେ ବହୁତ ଜାଗାରେ ସେଗୁଡାକ ପାଇଁ ବହୁତ ଗୁଡାଏ ଅ ମାନେ ପ୍ରତିଯୋଗିତା ହୋଇଥାଏ ଗୁଡି ଉୁଡା କମ୍ି ଗୁଡି ଉୁଡା ପ୍ରତିଯୋଗିତା ହୋଇଥାଏ।
ହୁଁ। ଆଉ ମକର ଚାଉଳ କିଏ ପ୍ରସ୍ତୁତ ଭଲ କରି ନ୍ତି ସେଇ ଭିତରେ ପ୍ରତିଯୋଗିତା ହୁଏ ନାରୀ ମାନଙ୍କ ମଧ୍ୟରେ, ହଁ ତ ଭାଇ
ହଁ ନାରୀ ମ ଠିକ କଥା।
ହଁ ସେମିତି, ମାନେ ମକର ସଂକ୍ରାନ୍ତିରେ କିଏ କେତେ ନିଜର ଭଲ ପ୍ରଦର୍ଶନକୁ ମାନେ ଙ୍କି ଉପସ୍ଥାପନ କରିପାରୁଛି, ସେଇ ବିଷୟରେ କିଛି କିଛି ଛୋଟ ମୋଟ ହସ ଖୁସି ପ୍ରତିଯୋଗିତା କରନ୍ତି। ସେଇ ପ୍ରତିଯୋଗିତାର ଲକ୍ଷ ସେ ସମସ୍ତଙ୍କୁ ଏକଜୁଟ ରେ ବାନ୍ଧିବା।
ହଁ ହଁ ନିଶ୍ଚୟ ନାଚ ଗୀତ ବି ବହୁତ ଜାଗାରେ, ମନୋରଞ୍ଜନ କାର୍ଯ୍ୟକ୍ରମ ର ବି ଆୟୋଜନ କରାଯାଇ ଥାଏ ଆଉ କେତେ ଗୁଟେ ଜାଗାରେ ବି ଆ ମାନେ ମାଗଣାରେ ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଥାଏ ଗରିବ ଲୋକମାନଙ୍କୁ
ହଁ ଗରିବ ସେବା ସେମାନଙ୍କୁ କଣ କି ଅନ୍ନ ଦିଆଯିବାନି ଦରକାର ନା।
ହଁ ସେମାନଙ୍କୁ ବି ଖାଦ୍ୟ ଦରକାର ଯେମିତି ହେଲେ
କି କଥା କହିଲ ଭାଇ।
ମକର ସଂକ୍ରାନ୍ତି ବୋଧ ଓଡିଆରେ ନବବର୍ଷ କୁହାଯାଏ ନାଇଁ ନାଇଁ ନ ନଁ
ନାଇଁ, ଭାଇ ମକର ସଂକ୍ରାନ୍ତି ନୁହଁ, ବିଶୁଭ ସଂକ୍ରାନ୍ତି ଆମ ଓଡିଶାରେ ନବ ବର୍ଷ, ଯୋଉ ମେରୁ ଯାତ୍ରା ହଉଛି ଆମର
ହଁ ଠିକ।
ସେଇଟା ହଉଛି ଯେ ଆମର ଓଡିଶାର ନବବର୍ଷ ମକର ସଂକ୍ରାନ୍ତି ତ ଏଇ ଶୀତ ମାସ ସମୟରେ ପାଳନ ହୁଏ।
ହଁ ହଉ ଓଡିଆ ନବ କହିଲେ ସମସ୍ତଙ୍କ ଭିତରେ ଗୋଟେ ଅଲଗା ପ୍ରକାର ମାନେ ଜାଗରଣ ସୃଷ୍ଟି ହୋଇଥାଏ।
ଆଉ ଭାଇ ଆପଣ ତ ଆମ ଓଡ଼ିଶାର ପିଠା ବିଷୟରେ ଜାଣିଥିବେ -କାକରା ପିଠା।
ହ କାକରା ପିଠା କେମିତି ଭୁଲି ପାରିବି, କାକରା ପିଠା ସବୁଠାରୁ ମୋର ମାନେ, ବହୁତ ବହୁତ ଭଲ ଲାଗ ତେ ସେ
ହୁଁ ସୁଜି, ଚାଉଳ ଚୁନା ବା ନଡ଼ିଆ ସୁଜି ଚାଉଳ ଚୂନା ଦେଇକି ତାକୁ ଯେତେବେଳେ ଦଳାଯିବ, ଦଳା ହେଇକି ସେ ଭିତରେ ଯେତେବେଳେ କଣ କି ଭଜା ନଡିଆକୁ ଗୁଡରେ ମାନେ ପାଗ କରିକି, ଭାଜିକି, ଯେତେବେଳେ ସେଇଟାକୁ ଭିତରେ ପୁର ଦେଇକି କି ତେଲରେ ଛଣା ଯିବ ସେଇ ମାନେ ସେଇ ଖାଦ୍ୟ କୌଣସି ବି ଲୋକ ମନା କରିପାରିବେନି, ମାନେ ଅଲଗା ପ୍ରକାର କଣ କି ସେ ଖାଦ୍ୟ ଖାଇବାରେ ମଜା କାକରା ପିଠା ଏ ମାନେ କହ କି ଘର ଘର ପର୍ଯ୍ୟନ୍ତ ଓଡିଶାର ଯେତେବେଳେ ବି କଣ କି -ପ୍ରତ୍ୟେକ ପରିବାରରେ କୌଣସି ପର୍ବପର୍ବାଣି ହୁଏ, କାକର ପିଠା ନିହାତି ଭାବରେ ହୋଇଥାଏ କାହିଁକି ନା କାକରା ପିଠା କୁ ସମସ୍ତେ ବନେଇ ପାରିବେ, ଚାହେଁ ସେ ମଧ୍ୟବିତ୍ତ ଶ୍ରେଣୀ ର ଲୋକ ହଉ କି ଧନୀ ଶ୍ରେଣୀର ଲୋକ ହଉ, କାକର ପିଠା ପାଇଁ ବି ସେତିକି ଦାମିକିଆ ନୁହଁ କି ସେତିକି ନିମ୍ନ ମୂଲ୍ୟ ମୂଲ୍ୟର ନୁହଁ।
ହଁ କାକରା ପିଠା ବି ବହୁତ ପ୍ରକାର ରହିଥାଏ ନା, ଯେମିତି ଆପଣ ଜନ ଜନ ସାଇଜ ର ଖାଇଥିବେ ତାପରେ ସମ୍ପନ ଆକୃତିର ଯେମିତି ଜହନ ଜହ୍ନ ସାଇଜ ର, ଜହ୍ନ ଆକୃତି ର ଖାଇଥିବେ ତାପରେ ଆପଣ ଖାଇଥିବେ ସାଧା, ସାଧା ବାଲା, ମତେ ସବୁଠୁ ସାଧା ବାଲା ଟା ବହୁତ ଭଲ ଲାଗେ। ଯୋଉଟା କେବଳ ସାଧାରେ ତେଲରେ ଛଣା ହେଇଥିବ ଟିକେ କଡା ପାଗ ଦେଇକି ଛଣା ହେଇଥିବ। ସେଗୁଡାକ ବହୁତ ଭଲ ଲାଗେ ଖାଇବାକୁ ଆଉ ଆପଣ ଯେମିତି କହିଲେ ନଡିଆ ପୁର ଏମିତି ବହୁତ ପ୍ରକାର ପୁର ମଧ୍ୟ ରହିଛି।
ନଡିଆ ପୁର ସହିତ ଭାଇ ଆଉ କି ପୁର ହଉଛି, ମୁଁ ତ ନଡିଆ ପୁରରେ ହିଁ ଖାଇଛି।
ମୁଁ ଛେନା ପୁର ବି ଖାଇଛି, ନଡ଼ିଆ ପୁର ବି ଖାଇଛି ମୁଢି ପୁର ବି ଖାଇଛି।
କାକରା ଭିତରେ ଛେନା ପୁର ମାନେ, ଛେନାକୁ ବି ପୁର ଦିଆ ହଉଛି ଆଉ ଲିଆକୁ ବି ଆଉ କଣ କି
ମୁଢ଼ି କୁ ବି, ପୁରା ମୁଢ଼ି କୁ ଗୁଣ୍ଡ କରି କି, ଚୁଡାକୁ ଗୁଣ୍ଡ ଲିଆକୁ ଗୁଣ୍ଡ କରାହଉକି, ସେଥିରେ ଗୁଡ କିମ୍ବା ଚିନି ଆପଣ ଯାହାବି ବି ଜା ଯାହା ବି ଆପଣଙ୍କୁ ଭଲ ଲାଗେ ସେଗୁଡାକ ଦେଇକି ତା ଭିତରେ ବନ୍ଦ କରାହେଇକି ଛଣା ଯାଏ।
ତାହେଲେ କାକରା ଭାଇ ଯେକୌଣ ପୁର ଦେଇକି ଆମେ ଖାଇପାରିବୁ ନେଇ କି? ଗୋଟେ ମିନିଟ ଇଚ୍ଛା ଲାଗିଲା। ତାପର ଦିନ କି- ଓହୋ ମୁଁ କେବଳ ଶୁଣିଥିଲି ନଡିଆପୁର କିନ୍ତୁ ଛେନାପୁର ବି ଥାଉଛି ଆଉ ଲିଆପୁର ଥାଉଛି ଏଇଟା ମୁଁ ପ୍ର-
ସେ ଛେନା ପୋଡଟା ଟିକେ ବହୁତ ମିଠା ରହି ମିଠା ରହିଥାଏ କଣ ପାଇଁ ନା ଛେନା- ସେ ଅଲରେଡି ବହୁତ ମିଠା ଥାଏ ତାପରେ ଆମେ ସେଥିରେ ଯଦି ଗୁଡ଼ କିମ୍ବା ଚିନି ମିଶାଇବା ତାହେଲେ- ସିଏ ଆହୁରି ଅଧିକ ମିଠା ହୋଇଯାଇଥାଏ ତ ସେଥିଲାଗି ମାନେ ଛେନାପୁରକୁ ସମସ୍ତେ ଟିକେ ପସନ୍ଦ କରନ୍ତି ନାହିଁ। କିନ୍ତୁ ନଡିଆ ପୁରକୁ ସମସ୍ତେ ପସନ୍ଦ କରନ୍ତି ବୃଦ୍ଧ ଆବାଳ ବନୀତା ସମସ୍ତେ।
ହଁ ନଡିଆ ପୁର କଣ କି ଭାଇ ସମସ୍ତେ ଜାଣିଛନ୍ତି ନଡିଆ ପୁର ତ ଆଜିକାଲି ସାଧରଣ ହେଇଗଲାଣି ଯିଏ ବି ମାନେ କଣ କି ବନେଇବ କାକରାମାନେ କହନ୍ତି ସେ ନଡିଆ ପୁର ହିଁ ବନେଇି କାକରା ଛାଣିକି ଆମକୁ ଦେଇଥାଏ ଏବେ ବି ଛେନାପୁର ସେ ସବୁ ସେତିକି ଜାଣିଥିବା ଲୋକ ମାନ କହନ୍ତି ଯେମିତି ଆପଣ ଜାଣିଛନ୍ତି ଭାଇ ଆପଣ ମୋତେ କହିଲେ ବୋଲି ମୁଁ ଜାଣିଲି ନହେଲେ ମୁଁ ଜାଣି ଥା
ଠିକ ଅଛି ବହୁତ କଥା ଆପଣଙ୍କଠୁ ଶିଖିବାକୁ ମିଳିଲା। ସେଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
ଆପଣଙ୍କୁ ଧନ୍ୟବାଦ ଭାଇ ରଖିଲି।
ହଁ ଭାଇ।